ଦିଦି
ହ୍ୟାଲୋ।
ହଁ ଦିଦି।
ହଁ ହଁ କୁହ କୁହ କଣ କରୁ ଛା।
କିଛି ନୁହଁ ବସିଛି ଖାଇବାକୁ ଯିବା ପାଇଁ ଭାବୁଥିଲି ଆଉ। ଆଉ ଆପଣ? ହଁ
ଖାଇବି କିନ୍ତୁ ଛୋଟ କାମ ଗୋଟେ ସରିନି ତ ସେ ଟିକେ ସରେଇଦେବି ଖାଇବି।
ଆଛା।
କଣ ଖାଇବ ଏବେ?
ଏବେ ଭାତ ଡାଲି ଆଉ ସନ୍ତୁଳା ହେଇଛି। ଆଉ ଆଳୁ ମୁନିଗା ମସଲା ହେଇଛି।
ଓହୋ ସେଠି ହଷ୍ଟେଲରେ ଖାଉଛ ନା?
ହଁ।
ହୁଁ ବାହାରକୁ ଯାଇଥିଲ ନାଇ ଖାଇବା।
କରି ଆଣି ଦଉଛନ୍ତି ତ ହଁ ହେଇଯାଉଛି ଆଉ।
ହଁ ନାଇଁ ଜଣେ ଜଣେ ଥିବେ ହଷ୍ଟେଲର ଖାଦ୍ୟ ଯାକ ଯିବନି
ହଁ ନାଇଁ ମାନେ ବହୁତ ଟିକେ ଖରାପ ଥିବ ବୋଲି ଯାଉନି। କିଛିଟା କିଛିଟା ପଳେଇ ଯାଏ।
ହୁଁ ନାଇଁ ଗୋଟେ ଗୋଟେ ଖାଇବା ବି ଭଲ ଦିଅନ୍ତିନି। ହଷ୍ଟେଲରେ ହୁଁ। ତାପରେ ତେଲ ମସଲା ବେଶୀ।
ହଁ ବେଶୀ। ସେଇଟା ପାଇଁଁ ତ ଖାଇ ହୁଏନି। ଯୋଉ ଦିନ ହଁ କୁହନ୍ତୁ।
ଆମର ଶାଶୁଘର ଏବେ ସିନା ପଳ ଆସିଲୁ ଗୋଟେ ଆପାର୍ଟମେଣ୍ଟ କୁ ମାନେ ଆଗରେ ଆଉ ଗୋଟେ ଜାଗାରେ ଥିଲୁ। ଆମ ସାମ୍ନାରେ ହିଁ ଇଏ ଥିଲା ହଷ୍ଟେଲ ଥିଲା। ତ ସେମାନେ ଖାଇବା ଯାହା ବଳକା ହବ ବଲେ। ସେମତି ହଷ୍ଟେଲ ୱାର୍ଡେନ ଚିହ୍ନା ତ। ସେ ଟିକେ ଆମ ଘରକୁ ପଠେଇଦବାର।
ଆଚ୍ଛା
କଣ ଥିବ ଜଦି ଟିକେ ପଠେଇବ ତାମାନେ ତାକୁ ଯୋରା ଖାଇବାକୁ ଦିଆଇ ଥିବ ନାଇଁ କି ତାଙ୍କ ପାଇଁ ଟିଚର ମାନଙ୍କ ପାଇଁ ତାହିରୁ ଟିକେ ପଠେଇବ। ସେ ହଷ୍ଟେଲ କଣ ପିଲା ଟିଚର ମାନଙ୍କୁ ପିଲାମାନଙ୍କ ପାଇଁ ସେ ଗୋଟେ ଜିନିଷ ତ ସେଟା ପଠେଇବ ପଠେଇଲେ ଆମେ ଯେତେବେଳେ କାଢ଼ିବୁ ଭଗବାନ ସେ ଖାଦ୍ୟ କାହିଁକି ଦଉଛନ୍ତି ନା ଏମିତି ତେଲ ସରସର ହଁ ପୁରା ଏମିତି ତେଲ ସର ସର ମା ମୁଁ କେବେ ଖାଇବାର ନାହିଁ ସେଟା ମୁଁ ଖାଇବାକୁ ପାରିବିନି ଏତେ ତେଲ- ଆମ ଘରେ ଘରେ ବି ଏତେ ତେଲ ପକେଇକି ରାନ୍ଧିବେନି। ହୁଁ ଜମା ନାଇଁ କହ। ଆଉ ଏମାନେ ଖାଇବାର ମୁଁ ଦେଇଦବାର ସିନା ମୁଁ ଖାଇବାର ନାହିଁ କେବେ କେମିତି ଖାଇବି ସିନା କଉଦିନ ଭଲ ହେଇଥିବ ଯଦି କି ତେଲ ଭଗବାନ କେମିତି ସେ ପିଲା ଗୁଡା ଡେଲି ଖାଉଛନ୍ତି।
ନାଇଁ ଦିଦି ସବୁବେଳେ ଖାଇ ହଉନି ଆଉ ପିଲାମାନେ ହେଲେ ବି ଅବଜେକ୍ସନ ଦେଲେ ଓଲଟା କହିବେ ନା ହଷ୍ଟେଲ ଖାଇବା ଏମିତି ହେବନି। କେତେଟାରେ ସତରେ ଏମିତି କହୁଛନ୍ତି। ଆଉ କେତେଟା ଜାଗାରେ ଅଛି ତେଲକି ମସଲା ତମେ ପାଇବନି ସେଥିରେ ମାନେ ଟୋଟାଲି ପାଇବନି। ଯୋଉ ଭଜା ହେଇ ନଥିବ ନା ନାଇଁ ମନା ନାଇଁ କିନ୍ତୁ ବାକି ଭଜା ଯୋଉ ହେଇଥିବ, ସେଥିରେ ତମେ ଟିକେ ବି ତେଲ ଦେଖିବନି। ଆଉ ସେଇଟା ପୁରା ଆଳୁ ମସଲା ଯେମିତି ଆଳୁ ଦମ ହେଇନଥାଏ। ସେଇ ଟାଇପ ର ହିଁ ତମକୁ ଦେଖାଯିବ। ଚକଡା ଚକଡା ହେଇ
ହେଲା ହେଲା।
ଖାଇ ହବନି ନା ସେଇଟା ବି ଗୋ
ବେଶୀ କମିଗଲେ ବି ଭଲ ନାହଁ। ସମାନ ଥିବାର ଅଛି, ତେଲ ବେଶୀ ନାହିଁ କମ୍ ନାହିଁ।
ହଁ। ମାନୁଛୁ ବହୁତ ପିଲା ପାଇଁ କରୁଛନ୍ତି, ଜଣେ ରୋଷେଇ କରିବାଟା କଷ୍ଟ। ଅ ବାକି
ଏବେ ବହୁତ ପିଲା ପାଇଁ ବୋଲିକି ସିନା ତମ ମାନେ କହୁଛ ତମ ଖରାପ ସିନା ଲାଗୁଛି। ତ ସିଏ ସେହି ପ୍ରକାର ଚାର୍ଜ ବି ତ କ କରୁଥିବ। କାମ ବା ସେଇଟା ତାଙ୍କ କାମ ତାଙ୍କର କାମ ସେଇଟା।
ଠିକ କଥା।
ଏବେ ଆମ ହଜବେଣ୍ଡ ମାନେ ଦିନରେ ସକାଳୁ ଯିବେ ରାତିକି ଆସିବେ
ହଁ।
ତାଙ୍କର କାମ ସେଇଟା ଆ ସେତିକିରେ ଯାହା ପଇସା ମିଳିବ ସେ ପଇସା ଆ ଆମେ କଣ ବଢେଇ ପାରିବା କି? ତ ତା ବୋଲି କାମ ଖରାପ କରିଦେବେ କି?
ନା କାମ ଖରାପ କଲେ ତ ଆହୁରି ଇନକ୍ରିମେଣ୍ଟ ବି ମିଳିବନି।
ହଁ ତ ଏଇଟା ସିନା ଖାଇବା ଜିନିଷଟା, ପିଲାମାନଙ୍କୁ ସିନା ତମେ ଦବେଇ ଦଉଛ ଏଇଟା ଆଗ ବଡ ଲୋକ ହେଇଥିଲେ? ଆଉ କୋଉଠି ଆଉ କୋଉ କାମରେ ହେଇଥିଲେ?
ସତ କଥା ନା
ପିଇବାଟା ଠିକ ଦବା କଥା।ମତେ ମାନେ ମତେ ଖାଇବାକୁ ନଥିବ କେ ମ ପାଇଁ ମୁଁ ନେଇକି ଯାଇଥିବି। କିଏ ଯଦି ମାଗିଲା ବୋଲି ମୁଁ ଦେଇଦେବି। ମୁଁ ଭୋକ ରହିଛି ସିନା ଖାଇବା ପିଇଆ ଅସୁବିଧା ପସନ୍ଦ ନୁହେଁ।
ସତ କଥା ଏଟା। ଏ ସବୁ ପାଇଁ ବୋଲି ପିଲାମାନେ ବାହାରେ ଖାଇବା ବାଧ୍ୟ ହେଇଯାଉଛନ୍ତି। ଏବେ କାହାକୁ ବି ଇଚ୍ଛା ହେଇ ମାନେ ଗୋଟେ ଜାଗାରେ ଆରାମସେ ଥିବ ମାନେ ଏ ଏବେ ପଢିବାକୁ ଆସୁଛୁ ପଢିବୁ।ତା ସହିତ ଆମେ ବାହାରୁ ଯାଉ ଯଦି ବି ସେଦିନ ଇଚ୍ଛା ନଥିବ କିନ୍ତୁ ଖାଇବା ଏମିତି ଦେଖ କି ବାଧ୍ୟ ହେଇକି ଯିବାକୁ ପଡୁଛି। ଯେ ନାଇଁ ନାଇଁ ଯାଇକି ତ ଆଉ ଟିକେ କଣ ଆହୁରି ଭଲସେ ଆଣିବ କିଏ ଏଇ ଟାଇପ ର ବେଜାର ହଉଛି ଆଉ ଏମିତି। କଣ କହିଲେ?
ଗଲେ ହଉଛି ନା ବାହାରକୁ ଏଇ ଟାଇମରେ?
ହଁ ଟାଇମ ଏବେ ତ ନାହିଁ ଏ ଟାଇମ ଥାଉଛି ଆଠଟା ଯାଇ ଥାଉଛି ଆଠଟା ପରେ ହେଇପାରିବନି। ଆଠଟା ଆଗରୁ ଆସିଯିବ।
କେମିତି ଜାଣିବୁ ଖାଇବା ଠିକ ଅଛି ନା ନାଇଁ?
ନାଇଁ ନାଇଁ ସାତଟା ଅଧେ ସାତଟା ପନ୍ଦର ଏମିତି ବେଳକୁ ପଳେଇ ଆସୁଛି ଖାଇବା।
ହୁଁ ହଁ ହଁ ହ। ହେଲା।
ସେତେବେଳେ ପଳେଇ ଆସିଲେ, ପାଖରେ ସବୁ ଦୋକାନ ଥଉଛି ନା ତ ହେଇଯାଉଛି ଆଉ। ନାଇଁ ଯଦି ବୋଲି କେତେ ଜଣ ଜମାଟ ଶୋଇକି ଏ ଗୁଡା ଆଉ କରିଦଉଛନ୍ତି ଆଉ।
ହଁ ଜମାଟ କଲେ ତମେ ସିନା ଯାଇପାରିବନି ସେତ ଆଇବ।
ହଁ।
ଠିକ୍ କଥା ହୁଁ।
କଣ କହିଲେ ଶୁଣିପାରିଲିନି? ହଁ ହଁ ଆଉ କଣ କୁହନ୍ତୁ?
ହଁ, କଣ ହାଲ୍ ଚାଲ୍?
କିଛି ନାହିଁ ଯଦି ବିଚାର ହଉଛି ଆଉ ବିଜାର ହେଉଛି ଆହୁରି କେତେ ଯାଏ କାମ ଅଛି ତ ଆଉ ବିଜାର ହେଇକି ଅଛି ଚାଲିଛି କାମ ଆଉ। ଦି ତିନିଟା କାମ ରହିଯାଉ ଛି ତ ସେ ସମୟରେ ଆଉ କିଛି ଇଚ୍ଛା ହେଉନି ସେ ଗୋଟେ କାମ କରି କରି ବିଜାର ବି ଲାଗେ। ଅଧିକ ଟାଇମ ଗଡି ବି ରହିହବନି। ସେ ସବୁ ଉଛି ଆଉ।
ହୁଁ ମୋ ପିିଲାକୁ ସାତୁଟାରେ ଖୁଏଇଥିଲି ମୁଁ।
ହଁ।
ତାକୁ ଭୋକ ଲାଗିଲା।
ଠିକ ଅଛି ମୁଁ ସେଇଟା ହିଁ ଭାବିଲି ଆ ଆପଣଙ୍କୁ କିଏ ଡାକିଲେ ତ ସେଥିପାଇଁ ମୁଁ ମୋର ହଁ ନାଇଁ ମୁଁ ମୋର ସେଥିପାଇଁ କଥା ଟିକେ କଣ୍ଟିନ୍ୟୁ ରଖିଦେଲି।
ହୁଁ।
ହଉଁ ଆଉ କିଛି ସମୟ କିଛି ସମୟ ପରେ କଣ କହିଲେ?
ହୁଁ ଛୋଟ ଟାରୁ ନା।
ହଁ।
ତାକୁ ଦି ଘଣ୍ଟା ଦି ଘଣ୍ଟାରେ ଗପ।
ହଁ ରହିବା।
ଅମୃତଭଣ୍ଡା ଖୁଏଇଥିଲି ବା।
ହଁ, ହଁ।
ତ ସେଟା ଇଜି ଟୁ ଡାଇଜେଷ୍ଟ ନା ସନ୍ଧ୍ୟା ଟାଇମରେ ଟିକେ ଦେଇଦଉଛୁ। ଏବେ ତାକୁ ଭୋକ ଲାଗୁନଥିବ ନିଦ ଲାଗୁଥିବ ଅଧା ଶୁଇକି ଉଠିପ
ଓହୋ ହେଲା ଆଉ।
ହୁଁ ଏବେ ଶୋଇପଡିବ ଦଶଟା ଯାଏ ଉଠିବନି। ଆଉ ରାତି ଦିଟା ଯାଏ ଶୋଇବ ନି।
ଓହୋ। ହଁ ପିଲାମାନେ ରାତିରେ କଣ ପାଇଁ କେଜାଣି ମାନେ ଚେତା ରହିଯାଆନ୍ତି। ଦିନ ସାରା ଶଉଚନ୍ତି।
ହଁ ପରା ଇଏ ତ ତିନି ମାସ ଦିନ ଶୋଇଲାଣି ରାତି ଶୋଇଲାଣି।
ଓହୋ ବାକି ଗୋଟେ ତରଫରୁ ଭଲ ବି କଣ କହିଲେ? ଦିନଟା ସାରା ସୋଇଲେ ଦିନର କାମ ସବୁ ହେଇଯାଉଛି।
କାମ ହେଇଯାଉଛି ଯେଆଁ
ହଁ।
ସିଏ ସିନା ଦିନ ଯାହା ଶୋଇଲା ରାତି ଶୋଇବନି ଆମେ ଗୋଟେ ଦିନ ଯାହା ଶୋଇବ ନା।
ହଁ, ଏଇଟା ବି ସତ କଥା।
ଦିନରେ କଣ ନ ଶୋଇଲେ ବି ଘ ଧରିବାକୁ ଅଛନ୍ତି କାମ ଯେମିତିରେ ବି ହବ।
ସତକଥା।
ଶୋଇଲା ଆମେ ଶୋଇଲୁ।
ହଁ।
କାଲି କହିଲି ପରା ମୋ ହଜବେଣ୍ଡ ଙ୍କୁ ଦେଲି।
ହଁ।
ମୁଁ ଧରି ପାରିଲିନି।
ଆଚ୍ଛା।
ମୋ ଶାଶୁଙ୍କୁ ଦେଲେ ବି ଶୁଇଦେବେ ସୁନ୍ଦର ଭାବେ। ସେଇ ଖାଲି ମୁଁ ତାକୁ ଫର୍ମୁଲା ଦଉନି ବୋଲି ସିନା କାହା ପାଖରେ ଡିପେଣ୍ଡ ହେଇପାରୁନି।
ହଁ।
ନହଲେ ମମି ସୁଏଇଦେବେ।
ଠିକ୍ ଅଛି ଆଉ ଭାଇ ପଳେଇ ଆସିଲେ କି?
ହଁ ଆଜି ଚାଲି ଯାଇଥିଲେ।
ଓହୋ।
ରାତିରେ ଗଲେ ଦିଟା ବେଳକୁ।
ଠିକ୍ ଅଛି। ନାଇଟ୍ ଡିଉଟି ରହୁଛି ବୋଧେ ନାଇଁ?
ଏବେ ଆସିଲେ ଟିକେ ଆଜି ସେମେଇ ଖିରି ବନେଇଥିଲି। ତାଙ୍କୁ ଟିକେ ମିଠା ଇଛା ତ
ହଁ।
ପାଇଁ ଟିକେ ରଖିଦେଇଥିଲି।
ଭଲ କଣ ସରୁ ସେମି ଆପଣ କରୁଚନ୍ତି ନା ସେ ଯୋଉ ମୋଟା ବାଲା?
ନାଇଁ ନାଇଁ ସରୁଟା ସେମିତି କିଛି ଆମେ ଦେଖୁନୁ
ନାଇଁ ନାଇଁ ବାକି ସରୁ ସେମେଇ ଟା ଟିକେ ବହୁତ ଟେଷ୍ଟି ଲାଗେ ନା
ହୁଁ ହୁଁ ହୁଁ।
ହଁ।
ସରୁସାନିଆ ମାନେ କୋଉଟା କହୁଛନ୍ତି ଯୋଉ ପୁରା ଧାର ଭଳିଆ ପତଲା ଥିବ?
ହଁ ହଁ ହଁ। ପୁରା ପତଳା।
ପତଳା ମାନେ ଏତେ ପତଳା ବି ନାହିଁ ଚଳିବ ସରୁ ମତେ ଟା ମୁଁ ଜାଣିପାରେନି ଚି଼ହ୍ନ
ହଁ।
ଆମେ ସଉଦାରେ ହୁଁ ହୁଁ ହୁଁ।
ସେଇ ଯୋଉ ସୁୂତା ସାଇଜ ର ଯୋଉ ସେମେଇ ଆସେନି
ହୁଁ।
ସେଇ ବାଲା ସିମିଆ କଥା ମୁଁ କହୁଥିଲି।
ମାନେ ସେଟାକୁ ସିଝେଇବା ଦରକାର ନାହିଁ?
ନାଇଁ ସିଝେଇବେ କଣ ଡାଇରେକ୍ଟ ତ ସେଟା କ୍ଷୀର ସହିତ ପକେଇଦେବେ।
ନାଇଁ ନାଇଁ ସେଇଟା ନାଇଁ
ଆଛା। ହେଲେ ମୋଟା ବାଲାଟା ଯୋଉ କ୍ଷିରି କରନ୍ତି
ହଁ ହଁ ହଁ। ସେଇଟା ଆମେ ସଉଦରେ ଲେଖିଦବୁ
ହଁ।
ଧ୍ୟାନ ଦେବେ ଏକଚୁଲି କଣ ହେଲା ଆମେ ଗୋଟେ ଦିନ କ୍ଷୀର ଆଣି ନଥିଲୁ ସେ ତାକୁ ମିଶେଇକି ଦେ କହିଥିଲା ସେ କାଲି ଆଜି ଲିଟର ଟେ କ୍ଷୀର ଦେଇଚି।
ଓହୋ।
ଲୀଟର ଟେ କ୍ଷୀର କଣ କରିବି ଖୀରି ବନେଇଦେଲେ ଖୀରି ବନେଇଦଲି।
ଠିକ ଅଛି ଭଲ କଥା ସିଏ ଖିରି
ସେଇଟା ଯେ ଆହୁରି ଏତେ ଯାଏଁ ଖୀରି ଅଛି।
ହଉ ଏପଟେ ପ ଠେଇ ଦିଅନ୍ତୁ ନହେଲେ ଟିକେ ଆମେ ବି ଚି ଚାଖି ଦବୁ ସବୁ ଆମେ ଏଠି ସାଙ୍ଗମାନେ
ହଁ। ଏମିତି ଫୋନ୍ ଦଖି ନା ନା କିଏ ଖାଇନାହାନ୍ତି ମୁଁ ଫାଷ୍ଟ ଖାଇବି ମୁଁ ଯିବି ପିଲାକୁ ଧରିବେ ସମସ୍ତଙ୍କୁ ବାଢ଼ିବି
ଆଛା ବାକି ମୁଁ ଆଡେ ଗୋଟେ ଭଲ କଥାଟି ଶୁଣିଲି
ତମେ
ମାନେ ପ୍ରଥମେ ଆପ ଆପଣ ଖାଉଚନ୍ତି ତାପରେ ଘର ଲୋକ ଏ ଖାଉଚନ୍ତି।
କହିବେ କେବ ହାଣ୍ଡିରୁୁ ଭାତ କାଢିକି ଖାନା ବୋଲିକି ବୋଉ ପିଲାକୁ।
ହଁ।
ଆମ ଘରେ ସେମିତି ନାହିଁ ଆମ ଘରେ ମୁଁ ଆଗ ଫାଷ୍ଟ ଖାଇବି।
ହଁ ନାଇଁ ସେଇଟା ହିଁ ତୁ କହୁଥିଲି ବାକି ମାନେ ମୁଁ ଯଦି ବୋହୂ ମନ ଙ୍କର ଇଏ ରୁ ଦେଖିଚି ସମସ୍ତେ କହେବେ ନାଇଁ ସେମାନେ ଖାଇଲା ପରେ ହିଁ ଆମେ ଖାଇବୁ। ଏ ଟାଇପ ର।
ଦିଦି ସାଇଲେଣ୍ଡେ।
ଆମ ଉଁ।